ହ୍ୟାଲୋ କେମିତି ଅଛନ୍ତି? ହ୍ୟାଲୋ। ହଁ ମହାଶୟ କୁହନ୍ତୁ। ମାମୁଁ ଗଲା। ହଁ। କୁହ।
ହ୍ୟାଲୋ।
ହଁ ବନ୍ଧୁ କୁହନ୍ତୁ।
ହଁ ବନ୍ଧୁ ନମସ୍କାର।
ନମସ୍କାର ବନ୍ଧୁ ଆପଣଙ୍କ ଦେହ କେମିତି ଅଛି।
ହଁ ଦେହ ଭଲ ଅଛି ଠିକ ଠାକ୍ ଅଛି ଆଉ।
ସୁସ୍ଥ ସବଳ ଅଛନ୍ତି ତ।
ହଁ ଠିକ ଅଛି ମାସେ ତଳ ଟିକେ ଜର ହେଇଥିଲା ଟିକେ ଡାକ୍ତରଖାନା ଯାଇଥିଲି ଭଲ ହେଇଯାଇଥିଲା ଆଉ। କଣ ପାଇଁ ଫୁନ ଲଗେଇଛନ୍ତି କୁହ?
ବନ୍ଧୁ ମୋର ନୂତନ ଗୋଟେ ଚାଷ କରିବାକୁ ଚାହୁଁଚି ମାଛ ଚାଷ। ମୁଁ ବିନିମୟ କରିବା ପାଇଁ ଚାହୁଁଚି। ବନ୍ଧୁ ତମେ ମୋତେ କିଛି ସାହାଯ୍ୟ କରିପାରିବ କି? ଚାଷ ମାଛ ଚାଷ କେତେ
ଆଚ୍ଛା ଆଚ୍ଛା ମାଛ ଚାଷ କେତେ କେତେ ଗୁଣ୍ଠୁ ଭଳିଆ ଜାଗାରେ କରିବାକୁ ଚାହୁଁଚ?
ମୁଁ ଦୁଇ ଗୁଣ୍ଠୁ ଭିତରେ କରିବା ପାଇଁ ଚାହୁଁଚି।
ନାଇଁ ଦୁଇ ଗୁଣ୍ଠୁ ଭି ଚାଷ କଲେ ତମେ ଲାଭ ପାଇବ ତମେ ମିନିମମ୍ ଆଠ ରୁ ଦଶ ଗୁଣ୍ଠୁ ରେ କରିବାକୁ ପଡିବ। କରିବ।
ଯେମିତି କିି କଣ କଣ ଦରକାର ଆବଶ୍ୟକୀୟ ମାଛ ଚାଷ ଉପରେ? ତା ବିଷୟରେ ଆମେ କଥାବାର୍ତ୍ତା ହେବା କୁହନ୍ତୁ ବନ୍ଧୁ?
ମାଛ ଚାଷ କରିବା ପାଇଁ ପ୍ରଥମ କଥା ହଉଚି ତମେ ତମେ ଯଦି ବାଣିଚିକ ଉଦ୍ଦେଶ୍ୟରେ କରିବ ତମକୁ କିଛି ଦିଗକୁ ଧ୍ୟାନ ରଖିବାକୁ ପଡିବ। ହେଲା କି ଯେମିତି ପ୍ରଥମେ ତମେ ପୋଖରୀଟିକୁ ବାର ରୁ ଚଉଦ ଫୁଟ ଗଭୀର ଖୋଳିବାକୁ ପଡିବ। ବୁଝିଲ।
ବନ୍ଧୁ ଖୋ ବାର ଫୁଟୁ ଚଉଦ ଫୁଟୁ ଖୋଳିଲେ। ଆମେ ଆମ ମାଛ ଚାଷ ଠିକ୍ ହେଇପାରିବ। ଯେମିତି କି ମାଛ ସୁରକ୍ଷିତ।
ଆ ତମେ ଯୋଉତ କହୁଚ ତମ କତିରେ ଜେଗାର କମ ଅଛି ଦୁଇ ଗୁଣ୍ଠିରେ କରିବ। ତେଣୁ ତମକୁ ଅଧିକ ଟିକେ ଗଭୀର କରିବାକୁ ପଡିବ। ଯାହାଦ୍ଵାରା କି ତମେ ଅଧିକ ତା ଦେହରେ ପାଣି ରହିଲେ ଅଧିକ ତମକୁ ଜାଗା ମିଳିଲେ ତମେ ଅଧିକ ମାଛ ତା ଦେହରେ ଛାଡିପାରିବ। ତେଣୁ ତମକୁ ବାର ରୁ ଚଉଦ ଫୁଟ କରିବାକୁ ପଡିବ।
ବନ୍ଧୁ ତମେ ବହୁତ ସଠିକ କଥାଟେ କହିଛ ମାଛ ଉ ବହୁତ ଜାଗା ନଥିବାରୁ କମ୍ ଜାଗାରେ ଚଉଦ ଫୁଟୁ ଗୋଳି ଖୋଡ଼େଇି ମାଛ ବହୁତ ସୁରକ୍ଷିତ ହେଇପାରିବେ।
ଆଚ୍ଛା।
ଜ୍ୟଗା ବି ମାଛକୁ ବି ମିଳିବ।
ଆଚ୍ଛା। ତମେ ଯଦି ନ ହୁଁ ଆଉ ଆ ଆଗାମୀ ପଦକ୍ଷେପ ଅନୁସାରେ ତମେ ମାଛ ଆମର ମାଛ ଦୁଇ ତିନି ପ୍ରକାରିଆ ଅଛନ୍ତି କିଛି ମାଛ ଅଛନ୍ତି। ପାଣିରେ ଛଡ଼ା ହବାର ଛଅ ମାସରେ ଧରିିକିନା ବିକ୍ରି କରାଯାଏ। ଆଉ କିଛି କିଛି ମାଛ ଅଛନ୍ତି ଏକ ବର୍ଷରେ
ହଁ
ଛଡ଼ାଇଲା ପରେ ତାକୁ ଧରି ବିକ୍ରି କରାଯାଏ ଆଉ କିଛି ମାଛ ଅଛନ୍ତି ଦେଢ଼ରୁ ଦୁଇ ବର୍ଷ ଯାକେ ବିକ୍ରି କରାଯାଏ। ତମକୁ ଦେଖିବାକୁ ପଡିବ ଯେ ତମର ଲକ୍ଷ୍ୟ କଣ ତମେ କେତେ ଲାଭ ଚାହୁଁଛ ସେ ଅନୁସାରେ ତମେ ଆ କୁ କୋଉ ଭାଗରେ ମାଛଟିକୁ ଛାଡିବ ହେରା ଦେଖିବାକୁ ପଡିବ।
ମୁଁ ବନ୍ଧୁକୁ ଚାହୁଁଛି ଯେମିତିକିି ତିନି ମାସେ ଚାରି ମାସେ ଭିତେରେ। ମୁଁ ମାଛ ଅତି। ଶୀଘ୍ର କମ୍ ସମୟ ଭିତେରେ ବଢିପାରିବ। ସେଇ ମାଛ ଚାଷ କରିବା ପାଇଁ ଚାହୁଁଛି ମୋର ଉପଯୋଗିତା ହେଇପାରିବ।
ଆଚ୍ଛା ଆଚ୍ଛା ତମେ ଯଦି କମ ସମୟ ଭିତେରେ ଲାଭ ଚାହୁଁଚ। ତାହେଲେ ତମୁକୁ କିଛି ନିଶ୍ଚିତ ପ୍ରକାରର ମାଛ ଛାଡିବାକୁ ପଡିବ। ହେଲା କିି ତାଙ୍କୁ ମାନେ ସଠିକ୍ ଦାନା ଦେବାକୁ ପଡ଼ିବ କାରଣ ସେମାନେ ବହୁତ। କମ୍ ସମୟରେ ବଢ଼ିକିନା ବିକ୍ରି ହେବା ପାଇଁ। ଉପଯୁକ୍ତ ହବା ଦରକାରେ ତେଣୁ ତମୁକୁ ତାଙ୍କୁ ଅଧିକ ଟିକେ ଦାନା ଦେବାକୁ ପଡିବ। ବର୍ଷିକିଆ ଦେଢ଼ ବ
ମାଛର ଖାଦ୍ୟ। ବା ଖାଦ୍ୟଶୈଳୀ କଣ କଣ ଉପଯୋଗିତା।
ଦେଖ ମାଛର ଖାଦ୍ୟ ଶୈଳୀ ମାନେ ମାଛର ଖାଦ୍ୟ ଶୈଳୀରେ ଦେଖିବାକୁ ଗଲେ। ନୀତିନ ତାର ତ ମ ମୁଖ୍ୟତଃ ତାର ଗୋଟେ ତାଙ୍କ ପାଇଁ ଗୋଟେ। ଅ ଗୋଟେ ସ୍ଵତନ୍ତ୍ର ଦାନା ଆସୁଛି ତାଙ୍କୁ ଦିଆହବ। ତା ସହିତ ଆମର ଘରେ ଏଇ ଭା ତ ହେଲା କୁଣ୍ଡା ହେଲା ପରିବା ପତ୍ର। ଚୋପା ହେଲା ତାକ ତାକୁ ବି ପ ତାକୁ ବି ପକେଇହବ ପୋଖରୀକୁ।
ଆଉ ଯେମିତି ବନ୍ଧୁ ଆମେ କୁକୁଡ଼ା ଦାନା। ଦେଇପାରିବା ଆହୁରି ସୁଲଭମୟ ହେଇପାରିବ
ନେତୁ ନେ କୁକୁଡ଼ା କୁକୁଡ଼ା ଦାନା ମାଛ ଦାନାର ମୂଲ୍ୟ ପ୍ରାଏ ସମାନେ। ତମେ ମାଛଦାନା ଦେଲେ ଭଲ ହବ କାରଣ ତା ମାଛ ଅନୁସାରେ ତା ଦେହରେ। କିଛି କି ପୋଷଣ ପୋଷକତତ୍ଵ ରହୁଛି। ଯାହାକୁ ମୁ ଖାଇଗଲା ମାଛ ମାନେ ଜଲଦି ବୃଦ୍ଧି ପାଇବେ। ତେଣୁ ତାର ସ୍ୱତନ୍ତ୍ର ଦାନା ଆସୁଛି ସେଇଟା ଦବାକୁ ପଡ଼ିବ।
ହଉ ବନ୍ଧୁ ଆଉ ଯେମିତିକି ମାଛ। ବଢ଼ିଲା ପରେ ତାକୁ ସୁରକ୍ଷିତ। କେମିତି ଦେଖେ। ଆମେ ବ୍ୟବସାୟ କରିପାରିବା ସେମି ତିକି ଆମ ବଜାରରେ କେମିତି ପରିଧ୍ୟାନ କରନ୍ତୁ।
ନାଇଁ ବ୍ୟବସାୟ କରିବାପାଇଁ ତମୁକୁ ଦିଇ ତିନଟି ଜିନିଷ ଧ୍ୟାନ ରଖିବାକୁ ପଡିବ ପ୍ରଥମ କଥା। କଣ ତମେ ନିଜେ ବଜାରରେ ଗୋଟେ ମାଛ ଦୋକାନ ଖୋଲିବ? ନା ଯୋଉ ମାଛ ଦୋକାନ ଅଛଇ। ତାକୁ ତମେ ମାଛ ଦେଇ ଦେଇକିନା ପଳେଇଆସିବ ଯଦି। ତାକୁ ଦେଇଦବ ତମେ ତାଥୁରୁ ମୂଲ୍ୟରୁ ତିରିଶ ଚାଳିଶ ଟଙ୍କା କମ୍ ବିକିବାକୁ ପଡ଼ିବ। ଯଦି ତମେ ନିଜେ ବସିକିନା ବିକିବ ତାହେଲେ ତୁମେ ତିରିଶ ଚାଳିଶ ଟଙ୍କା ଅଧିକା ପାଇବ ଲାଭ। ତମେ ଜାଣିବା ଦରକାର ଯେ ତମେ କଣ କରିବ। ମୋ ମତରେ ତମେ ଅନ୍ୟକାର୍ଯ୍ୟରେ ସଂଯୋଗ ରହୁଛ। ତାହେଲେ ତମେ ସିଧା ଯାଇଁକିନା ତାଙ୍କୁ ବିକିଦବ। କୋଡିଏ ତିରିଶ ଟଙ୍କା କମ ପଡୁ ବରଂ ଚଳିବ। ସେନ୍ତି ଭାବରେ ତମେ ତ ତାଙ୍କ ସାଙ୍ଗରେ ଆଗୁରୁ ଯୋଗାଯୋଗ କରଦେଇଥିବ। କି ଆମେ ଏଇ ତାରିଖ ଦିନ ମାଛ ଧରୁଚୁ ତମେ ଆସି ଆମ କତିରୁ ନେଇ ତେଣୁ ସିଏ ଆସି ନେଇଯିବ ସେଭଳି ବିକିବା ପାଇଁ କିଛି ସେଭଳି ଅସୁବିଧା ହବ ନାହିଁ। ଆମ ଯୋଉଠୁ ବଜାର ଟି ରହୁଛି ଗୋଟେ ଯଦି ଦଶରୁ କୋଡିଏ ଖଣ୍ଡ ଗାଁ ର ଲୋକ ଆଛନ୍ତି ନା ଏଠିକି ଜିନିଷ ପତ୍ର କିଣିବାକୁ ଆସୁଛନ୍ତି ତେଣୁ ଆମକୁ ବିକିବା ପାଇଁ ସେପରି କିଛି ଅସୁବି ସୁବିଧା ହେବ ନାହିଁ।
ଯେମିତି ବନ୍ଧୁ ମୁଁ ଚାହୁଁଛି ମୋର ପିଲା କିଛି ରଖିକି ବି ମୁଁ ଆମ ବଜାରରେ କିଛି ମାଛ ବିକ୍ରି କରିପାରିବି ଯେହେତୁ ଅଧିକ ମୋର ଲାଭ ହେଇପାରିବ ଯେମିତିକି ମାଛ ଚାଷ କରୁଛି ସେମିତି ବି ଚାହୁଁଛି ବି ମାଛ ବ୍ୟବସାୟ କରିପାରିବି ଆମ ବଜାରରେ। ଦୁଇ ମୁଠାଏ ଅଧିକ ଲାଭ କରିପାରିବି। ସୁଲଭମୟ ଲାଭ ହେଇପାରିବ।
ନାଇଁ ଜର ସେମିକ ଆ ସେଟା ସେମିତି ଯଦି କରିବ ତା ନହି ତମେ ମାନେ ତା ନାଇ ତମେ ଗୋଟା ଭଲ ଭାବରେ ଯୋଜନା କରିବାକୁ ପଡିବ।
ହ
ଏମିତି ଏଟା ତ ମାନେ ମାଛ ଦୋକାନ ହେଇଗଲା ନିଜେ ବିକିବାକୁ ହେଲେ ତମ ମାଛ ଗୋଟିଏ ଦୁଇ ଦିନରେ ସରିଯିବ। ସବୁଦିନ ମାଛ ବିକିବାକୁ ଚାହିଁବ ତାହେଲେ ତମକୁ ଅନ୍ୟ ସବୁ ଆଖପାଖରେ ଯୋଉ ସବୁ ପୋଖରୀ ଅଛି। ତା ସହିତ ବିଭିନ୍ନ ରାଜ୍ୟରୁୁ ମଧ୍ୟ ମାଛ ଆସୁଛି ଆନ୍ଧ୍ରପ୍ରଦେଶରୁୁ ଆସୁଛି। ପଶ୍ଚିମବଙ୍ଗରୁ ବି ଆସୁଛି ତେଣୁ ତାଙ୍କ ସହିତ ବି ତମକୁ ଯୋଗାଯୋଗ କରିବାକୁ ପଡିବ ତମକୁ ବାହାର ମାଛ ବିକିବାକୁ ପଡିବ। କିଛି ଅସୁବିଧା ନାହିଁ ତାଙ୍କ ସହିତ ଯୋଗାଯୋଗ କଲେ ସେ ତାଙ୍କର ଗାଡି ଆସିକି ନା ଭୋରୁ ଭୋରୁ ଦେଇ ଦେଇକିନା ଯିବ ତମର ଛକ ଉପରେ। କିନ୍ତୁ ତମକୁ ପିଲା ରଖିବାକୁ ପଡିବ ପିଲାକୁ ଦରମା ଦବାକୁ ପଡିବ ସକାଳ ସାତ ରୁ ସନ୍ଧ୍ୟା ନଅ ଯାକେ ତମକୁ ଦୋକାନ ଖୋଲିବାକୁ ପଡିବ ଏହିପରି ଭାବରେ ତମେ ସେଇ ପିଲା ସହିତ କଥା ହେଇକିନା ତମକୁ କରିବାକୁ ପଡିବ ଯେ ତାକୁ କେତେ ପଇସା ର ଦରମା ଦେଲେ ସେ ଠିକ୍ ସେ ରହିପାରିବ ଏଇଭଳି ଭାବରେ କରିବାକୁ ପଡିବ।
ବନ୍ଧୁ ଆହୁରି ବି ଗୋଟେ ବ୍ୟବସାୟ କରିବାକୁ ଚାହୁଁଛି ଯେ ମାଛ ଚାଷ ସହିତ ଆମର କୁକୁଡ଼ା ଚାଷ। କରିବା ପାଇଁ ଚାହୁଁଛି କେମିତି ବନ୍ଧୁ।
କୁକୁଡ଼ା ତମର ଯଦି ବିକିବା ପାଇଁ କୁକୁଡା ତମର ଯଦି ବିକିବା ପାଇଁ ଚାହିଁବ ତା ଲାଗି ଟିକେ ଅଲଗା ଟିକେ ମେଥଡ କରିବାକୁ ପଡିବ। ମାଛ ଚାଷ ରୁ କୁକୁଡ଼ା ଚାଷ ର ଦୂରତା ଟିକେ ଅଧିକା ରଖିବାକୁ ପଡିବ। କାରଣ ଆଙ୍କ ମଧ୍ୟରେ ଯଦି ଜୀବାଣୁ ଟ୍ରାନ୍ସଫର ହୁଏ ଦିଇ ଜଣଙ୍କୁ ରୋଗ ଧରି ବାର ଚାନ୍ସ ରହୁଛି। ତେଣୁ ତମେ ତାଙ୍କୁ ଟିକେ ଦୂରେଇ ରଖିବାକୁ ପଡିବ। ଆଉ କୁକୁଡ଼ା ଚାଷ ପାଇଁ ତମକୁ ବେଶୀ ଜାଗା ଦରକାର ନାହିଁ। ଦୁଇ ତିନି ଗୁଣ୍ଠୁ ଜାଗାରେ ମଧ୍ୟ ତିନି ଚାରି ହଜାର କୁକୁଡା ରଖି ହବ। ଯାହା ଦ୍ଵାରା ତମେ ଭଲ ଲାଭ ପାଇପାରିବ। ବିଭିନ୍ନ କମ୍ପାନୀ ମାନଙ୍କ ସହିତ ଯୋଗାଯୋଗ କଲେ ସିଏ ତମକୁ ତାଙ୍କର ଯାହାବି ତାଙ୍କର ସବୁ ଅବଧି ଥିବ ତାଙ୍କର ନୀତି ନିିୟମ ଥିବ ସିଏ ତମକୁ ବୁଝେଇ ବାଝେଇ ଦେବେ।
ଆମ ଜୀବନ ଶୈଳୀତା ବନ୍ଧୁ ଜାଣିଛ। ବହୁତ ଆମେ ଚାଷ। କାର୍ଯ୍ୟକ୍ରମରେ ବ୍ୟବସାୟରେ ଆମେ ଲଗେଇ ପାରିବୁ। ବହୁତ ଭଲ ହବ ଏଥିର ମାଛ ଚାଷ କୁକୁଡ଼ା ଫାର୍ମ କରିବେ ଆମେ ଆଗକୁ ବଢିପାରିବା। ବନ୍ଧୁ ଆପଣ ମୋତେ ସହଯୋଗ କରିବେ ସବୁ ସମୟରେ।
ହଁ ତମେ ଆଜ୍ଞା ଆରମ୍ଭ କର ଆରମ୍ଭ କଲା ପରେ ମୋ ଦ୍ଵାରା ଯାହା ବିି ସହଯୋଗ ହବ ମୁଁ ତାକୁ କରିବି। କଲା ପରେ ବିଭିନ୍ନ ପ୍ରକାର ସମସ୍ୟା ଦେଖା ହବ ସେ ସମସ୍ୟାକୁ ସେହି ଅନୁସାରେ ଧୀରେ ଧୀରେ ସମାଧାନ କରି ଆଗକୁ ବଢ଼ିବାକୁ ପଡ଼ିବ।
ପ୍ରଥମତଃ ଏବେ ମୁଁ ପାଖରେ କିଛି ପଇସା ନାହିଁ। ଯେହେତୁ ମୁଁ ଋଣ ଧାର କରିକି ଆଣିକି ମୁ ବ୍ୟବସାୟରେ ଲଗେଇଚି। ମୁଁ ବହୁତ ଉନ୍ନତ ମୟ କରିବି ବ୍ୟବସାୟରେ।
ଆଚ୍ଛା ଆଛା ହଉ ତମ କତିରେ ଯଦି କୋଉଚ ପଇସା ଏବେ ନାହିଁ।। ତମେ ଯାଅ ଆଗେ ପ୍ରଥମ ପଇସାରେ ଯୋଗାଡ କର ଆଉ ପଇସା ଯୋଗାଡ କରିସାରିଲା ପରେ ଏ ଆଠ ଦଶ ଦିନ ମଧ୍ୟରେ ମତେ ଆଉଥରେ ଯୋଗାଯୋଗ କର ଯାହା ଦ୍ଵାରା କି ଆଗାମୀ ଦିନରେ କଣ ପଦକ୍ଷପ କ ନିଆହବ ସେ ବିଷୟରେ ଆମେ ବିସ୍ତାର ପୂର୍ବକ କଥା ହବା। ଏବେ ଆଗେ ଯାଅ ପଇସା ଯୋଗାଡ଼ କର।
ଧନ୍ୟବାଦ ବନ୍ଧୁ ବହୁତ ସମୟ ଦେଇଥିବାରୁ ରଖୁଛି ବନ୍ଧୁ।
ହଉ ହଉ ନମସ୍କାର।